ହ୍ୟାଲୋ ହଁ କଅଁ କରୁଛ?
ଏଇଠି ବସିଥିଲି ଆଉ ତମର?
ଏଇ ବର୍ଷା ତ ହଉଛି ସେଥିପାଇଁ ଆସିକି ଏଠି ବ
ତମେ କଣ କି ହୁଁ ହୁଁ। ତମର ଟିକେ ନେଟୱାକ ପ୍ରୋବଲେ ହଉଚି ନା କଣ ହୁଁ ହୁଁ।
ବର୍ଷା ହଉଛି?
ହଁ ବର୍ଷା ଏଇ ଫିରି ଫିରି ମାନେ ହଉଥିଲା ଏଇଖିନା ଛାଡିଛି ଆଉ। ମାନେ ତଥାବି ପକଉଛିି ତ ପୁଣି।
ତମ ଝିଅ କଥଁ କରୁଛି?
ମୋ ଝିଅ ଏଇ ବାପାଙ୍କ କତିରେ ବସିଛି ଚଗଲା ହଉଥିଲା ଯାଇକି ତା ଅଜାଙ୍କ କତିରେ ବସିକି କଣ ହଉଛି।
ଛୋଟ ଛୁଆ ତ ଚଗଲା ହେବେ ଆଉ ହୁଁ।
ତମ ଝିଅ?
ଝିଅ କୁ ଏଇ ପାଣି ପେଇ ଦେଇକି ଆସିଲି ସିଏ ତା ଆଇ ପାଖରେ ଖେଳୁଛି ଆଉ।
ଓହୋ ତମ ଝିଅ ଆଇ କତିରେ ଖେଳୁଛି ମୋ ଝିଅ ଅଜା କତିରେ ଖେଳୁଛି ଆଉ ହୁଁ। ଆଉ ଛୁଆ ମାମୁଁ ଘର ଆଇଲେ ଅଜା ଆଇ ଖେଳିବେ ଆଉ।
ହଁ ଆଜି ଭାଇ ଆସୁଛନ୍ତି ଆସିଲେ ଟିକେ ପ ମୁଡିକି ପାମ୍ପଡ଼ ଖାଇଥିଲି ଆଉ ତମେ?
ଓ ମୁଁ ଖାଇଥିଲି ବରା ଆଉ। ବରା ବରା ପାମ୍ପଡ଼ ଖାଇଥିଲି।
ଅହୋ ଘରେ କରିଥିଲେ।
ହଁ।
ଅ
ଦହିବରା କରିଛନ୍ତି ସେ ଖାଇବେ ମୁଁ ଖାଇବିନି ମୋର ବରା ପାମ୍ପଡ଼ ମୁଁ ଖାଇଛି ଆଉ।
ଓହୋ। ଆଜି ଭାଇ ଆସୁଛନ୍ତି ତାହେଲେ।
ହଁ ଆସୁଛନ୍ତି ଯେ, ତ ଫୋନ କାଇଁ କରୁନାହାନ୍ତି କି ଉଠୋଉନାହାନ୍ତି। କୋଉଠି ହେଇଚ?
ଓହୋ ତମ ଭଉଣୀ ଅଛନ୍ତି ନା ଗଲେଣି?
ହଁ।।
ତମ ଭଉଣୀ?
ହାଲୋ।
ତମ ଭଉଣୀ ଅଛନ୍ତି ନା ଗଲେଣି?
ମୋ ଭଉଣୀ ଅଛନ୍ତି ହଁ ଅଛନ୍ତି ଅଛନ୍ତି। ଅଛନ୍ତି ସେ ରବିବାର ଯିବେ। ହଁ।
ଛୋଟ ଛୁଆ ତିନି ଜଣ ଏଇନା ଆ ସମସ୍ତେ ମିଶିକି ଟିକେ ଚଗଲା ହଉଥିବେ ଆଉ। ନାଁ? ହାଲୋ। ହୁଁ ହାଲୋ ଶୁଭୁଚି ନା ତମୁକୁ?
ହଁ ହଁ ଶୁଭୁଚି। ଆଉ ତମର ଆଜି ରାତିରେ କଣ ରୋ
ରଜ କେମିତି କଟିଲା?
ରଜ କଣ ବାପ ଘରକୁ ଆସିଚୁ ଦୋଳି ଖେଳିଲୁ ଆମ ଘର
ତମ ଘର ପାଖରେ
ସିଲୁ
ଘର ପାଖେରେ କଣ ହେଇଥିଲା?
ଦୋଳି ଭଳିଆ ଗୋଟେ କରିଥିଲେ।
ଓହୋ ଆଉ ତାହେଲେ ତମ ରଜ ଭଲ ହଁ ଭଲରେ ରଜ ତାହେଲେ ପାଳନ କଲ ଆଉ।
ଦି ଦିନି ରଜଟା ଇଏ ହେଇଗଲା ଆଉ ଗୋଟେ ଦିନ ଭଲ ହେଲା।
ହଁ।
ଗୋଟେ ଦିନ ରଜରେ ସେ ଆଇଲୁ ଶାଶୁ ଘରୁ ଯେ ସେ ହେଇଗଲା ବର୍ଷା। ଆଉ ସେକେଣ୍ଡ ଦିନ ରଜ ଯାହା ଟିକେ ଇଏ ହେଇଚି, ଥାର୍ଡ ରଜ ଦିନ ସେନ୍ତି ନାଇ ପାଣି ଫାଣୀ କରିଗଲା ଆଉ କିଛି ହେଇପାରିଲା ନାହିଁ, ଛୁଆ କେତେ ରଖି
ଏଇଟା ବୋଧେ ତମର ବାପଘରେ ପ୍ରଥମ ବର୍ଷ ରଜ ମାନେ ବାହାଘର ପରେ? ବାହାଘର ପରେ ଏଇଟା ବୋଧେ ପ୍ରଥମ ଥର ଆସିଚ?
ସିଆ କହୁନୁ ନାଇ ଆଗରୁ ଆସିଚି ନା।
ଓହୋ। ହଁ ରଜର ମଜା ଟିକେ ଅଲଗା ଆଉ ନା, ହଁ କିଏ?
ଆଉ ରଜରେ
ହଁ ଆମ ରଜରେ ପୋଡ଼ପିଠା ଚକୁଳିପିଠା, ପୋଡପିଠା, ଚକୁଳିପିଠା, ଆରିସାପିଠା।
ଶୁଭା ଯାଉନି। ହୁଁ।
ପୋଡ଼ପିଠା।
ଓହୋ।
ଚକୁଳିପିଠା, ଆଳିସାପିଠା, ମୁଆ ପିଠା। ଏମିତି ଏଇ ସବୁ ପିଠା ହେଇଥିଲା ଆଉ।
ଓହୋ।
ତମର କଣ ପିଠା କରିଥିଲା?
ହୁଁ ହୁଁ।
ତମର କଣ ପିଠା ହେଇଥିଲା? ହାଲୋ।
ଅ ଆମର ବି ଏ ହଁ ଆ ଆମର ବି ହେଇଥିଲା ପୋଡପିଠା, ସିଝାପିଠା, ଚକୁଳିପିଠା। ଆରିସାପିଠା। ଏଇ ସବୁ ପିଠା ହେଇଥିଲା। ଦହିବରା ହେଇଥିଲା।
ପିଠା କରି ଶିକିଚ। ପୋଡ଼ ପିଠା କରି ଶିଖିଚ କରିଥିଲ। ନା ଘରେ କରିଥିଲେ। ଆଉ ତମେ ତାହେଲେ ସବୁ ପିଠାରେ ମାନେ ପୁରା ପାରଙ୍ଗମ ଆଉ। ହୁଁ। ଆଁ ହାଲୋ। ହାଲୋ। ତମେ କୋଉଠିକି ତମ କଥା ବେଳେ ବେଳେ ଟିକେ ଟିକେ ମାନେ ଇଏ ହଉଚି ଟିକେ ଭଲରେ ବସ ଯୋଉଠି ନେଟ୍ ୱାର୍କ ଥିବ। କୋଉଠି ବରଣ୍ଡାରେ ବସିଚ। ନା କଉଠି ବାହାରେ ନା କୋଉଠି ଅ ହଁ ହାଲୋ କୋଉଠି ଅଛ? ହାଲୋ।
ହାଲୋ।
ହୁଁ କଣ କହିଲ? ପୋଡ଼ ମୁଁ ବସ୍ଚି ମୋର ଉଁ ମୁଁ ପଦାରେ ହୁଁ। ମୋର ନେଟୱାର୍କ୍ ପାଉଚି। ତମର ନେଟୱାର୍କ୍ ପାଉନି।
ନା ମୋର ବି ଫୁଲ୍ ଅଛି। ମୁଁ ଏଇ ଛାତ ଉପରେ ଅଛି। କିନ୍ତୁ ଫୁଲ ବି ଏଇ ବସିକି କଥା ହଁ ଆଉ ଆଉ ରା ଦହିବରା ଖାଇବା।
ହଁ ସିଏ ଖାଇବେ ଦହିବରା। ମୋର ରୁଟି ଅଛି ମାଛ ରୁଟି ଖାଇବି ମୁଁ।
ଅହ ଆଉ ଝିଅ କଣ ଆଜି ପୋଡ଼ପିଠା ନା ସେମିତି ଆସିନି ଯଦିଓ ସେମତି କରିଦେବି। କ ଆସିନି କିନ୍ତୁ ହେମନ୍ତି କରିଦେବି ମାନେ ଏମିତି ଚେଷ୍ ମୁ କହିଲି କରିଦେବି। ଏ ଦେଖିଛି ସମସ୍ତେ କରନ୍ତି ଏଇ ଆଉ ମୁଁ ବି ପ୍ରଥମ ରଜ ଦିନ ଶାଶୁ ଶାଶୁ କରିଥିଲେ। ତ ତାଙ୍କ ସାଙ୍ଗେ ଟିକେ ମିଶିକି ଏମିତି କରି ଥିଲି। ଏମନ୍ତି କିଛି ମାନେ ଚା କରିଦେବି ଆଉ।
ମୁଁ ପ୍ରଥମେ ମୁଁ ବି ସେଇଆ ଶାଶୁଘରେ କରିକି ଆସଥିଲି ପୋଡ଼ ପିଠା। ଶାଶୁ ଖାଲି ଇଏ କରିଥିଲେ। ମୁଁ
ତାପରେ ଝିଅଦିନେ ଏବେ କିଏ କଣ କରେ କିି ପିଠାପଣା? ଏମନ୍ତି ସମସ୍ତଙ୍କ ଟୁ ଟିକେ ଦେଖିକି ମି ନିଜେ ତା ପରେ କରିବା କଥା ଆଉ କଣ। ତମକୁ ତାହେଲେ ସବୁ କାକେରା ପିଠା, ମଣ୍ଡା ପିଠା ସବୁ ଗଢ଼ିବି ଆସିଚି। ଆଁ
ହଁ ହଁ ସବୁ ଆସଚି।
ମୁଁ କହିଲି ଗଢି଼ ଆସିଚି କାକେରା ପିଠା, ମଣ୍ଡା ପିଠା ସବୁ। ଯାହା ହଉ ତମେ ସବୁ ପୋ ପିଠା ଶିଖି ଯାଇଚ। ଆଉ ମୁଁ ଶିଖିନି ଏତେ ଗଢ଼ି ଶିଖିନି। ମାନେ ଗଢ଼ି ଏଁ ହଁ ଘର
ଘଡ଼ ଘରର ବଡ଼ ବୋହୁ ଘରର ବଡ଼ ବୋହୁ ସବୁ ଶିଖିବାକୁ ପଡ଼ିବ।
ହଁ ହୁଳହୁଳି ସବୁ ସବୁ ତମକୁ ଆସଚି।
ଆରିସା ପିଠା ପାଇଁ ବି ପୁରା ମାନେ ପୁରା ଟ୍ରାଏ ମାରି ଦେଇଚି। ହେଇଚି ବି।
ହଁ।
ଥରେ ଟ୍ରାଏ କରିଥିଲି। ନିଜେ ପାଗ କରିକି କରିବା ପାଇଁ।
କହିଲି ଯେ ସେ ଆରିସା ପିଠା କଥା କହିଲେ ତୁ ଶିକିଚୁ ନା ମାନେ ଶିକିଚ ନା ନାଇଁ। ତାକୁ ପାଗଟା ଟିକେ ଜାଣିଲା ପରେ ତାପରେ ମାନେ ଥରେ କରିବା ପାଇଁ ଏମିତି କହୁଥିଲେ। ମୁଁ କହିଲି ମୁଁ ଦେଖିଚି ଏମନ୍ତି। କେବେ କରିନି। ଦେଖିଆ ହଁ।
ଶିକିବା ଦରକାର ଆଉ।
ହୁଁ। ଏଇଆ କଥା ସବୁ ହିସାବ କଣ କିଏ ଶିଖି ହଁ ରାତିରେ କଣ ସେ ଆଳୁସୋୟାବିନ୍ ତରକାରୀ ହବ, ରୁଟି ହବ। ଭାତ ବି ଅଛି। ଯାଆ ଖାଲି ଖାଇବୁ ଆଉ।
ମୁଁ ଯିବି ଖାଇବି ଆଉ। ହୁଁ, ଆଉ ତମେତ ଆଇଁଷ ଖାଉନ ବୋଧେ।
ନା ଆଇଁଷ ଖାଉନି ଦୀର୍ଘ ଦୁଇ ବର୍ଷ ହେଇଗଲାଣି। ଦୁଇ ବର୍ଷ ହେଲାଣି ଖାଉନି ଦେଖିବା ହବ ଆଉ ପୁଣି ତ ବାପ ଘରକୁ ମୁଁ ବି ସେ ରଜ ପାଇଁ ବାପ ଘରକୁ ପଳାଆସିଛି। ଆଉ ଯିବା ଆଉ ଦି ଚାରି ଦିନ କାଟିକି ବାପଘରେ ଛୁଟି କାଟିକି ଯିବା ଆଉ।
ଅଁ ହଁ ଭାଇ ଆସ
ହଁ। ନାଇଁ ସେ ପ୍ରଥମ ରଜ ଦିନ ତ ନାଇଁ ଆସିନାହାନ୍ତି ସେ ପ୍ରଥମ ରଜ ଦିନ ଛାଡ଼ି ଦେଇକି ଯାଇଛନ୍ତି। ଆଉ ଦେଖିବା ଯିବା ଟା ପୁଣି କଣ? ଆସିକି ନେବେ କି କଣ କି ଘରେ ନେବେ ଛାଡି ଦେଖିବା ମୁଁ ତାଙ୍କ ସହିତ କଥା ହେଲା ପରେ ଜଣା ପଡିବ ଆଉ।
ଜଣା ପଡିବ ଆଉ, ହଁ ହଁ।
ହୁଁ। ଆଉ ତମର କଣ ମାନେ କିଏ ନେବେ ଭାଇ ନା ନା କି ଆସିବେ ନା କେମିତି କଣ?
ସେଇ ବାପାଙ୍କ ସହିତ ହବ ଯଦି ବସ ରେ ଯିବା ଆଉ।
ହଁ।
ଆଉ ସବୁବେଳେ କଣ ଗାଡି ଘୋଡା
ନାଇଁ ସେଇଟା ତ ସତ କଥା, ଏତେ ବାଟକୁ ଗାଡି ଫାଡି କରିକି ସବୁବେଳେ କଣ ଯିବାଟା ସମ୍ଭବ କି? ତାପରେ ନିଜର ବି ମାନେ ସୁବିଧା ଥିବା ଦରକାର ନା ଯୋଉଟା ହବ ହଁ।
ତାର ବସରେ ଟିକେ ଯିବା ଆସିବା କରିବା ନା ଆଉ। କିଏ ଗାଡି କରିକି ଯିବାକୁ ପଡିବ ତାଙ୍କ ଘରକୁ ଗାଡି ଯାଉନି ବସ୍ ଫସ୍ ଚାଲୁନି।
ଅହ ମାନେ ତାଙ୍କର ତାହେଲେ ଏମିତିଆ ଜାଗାରେ ଅ ଅଛନ୍ତି ଯେ ବସ୍ ଫସର ସୁବିଧା ନାହିଁ ଆଁ?
ବସ୍ ହେଲା ଅଧା ବାଟ ଯିବ ଆଉ ଅଧା ଝିପ ବନାଇଁ ବସ୍ ଯାଉନି ଏଇ ଲକ୍ଷ୍ମୀ ବସ ଯାହା ଯାଉଛି।
ହଁ। ଓହୋ ସିଏ କୋଉଦିନ ଯିବେ?
ଯିବେ ଆଉ ସେ ରବିବାରେ ପଳେଇବେ।
ହୁଁ।
ଆଉ
ଆଉ ତାଙ୍କ ଝିଅ ଦି ଜଣଙ୍କ କଣ ଆ ବଡ ଝିଅ ବୋଧେ ପାଠ ପଢିଲାଣି?
ହଁ ବଡ଼ ଝିଅ ପାଠ ପଢ ହଁ ବଡ ଝିଅ ପାଠ ପଢୁଛନ୍ତି। ସାନ ଛୁଆଟା ଅଙ୍ଗନବାଡି ଯାଉଛି ଆଉ।
ଆ ହା ଆ
ଅଁ
ତମେ କୋଉଦିନ ଯାଉଥିଲ?
ହୁଁ।
ତମେ କୋଉଦିନ ଯାଉଛ?
ମୁଁ ହବ ଯଦି ବୁଧବାର ଯିବି ଆଉ ହଁ।
ଓ ଏଇନା ଗଲେ ଆଉ ଆସିବାର ନାହିଁ।
କିଛି ନା ନାଁ ଏଇନା ଆସିବାର ନାହିଁ।
ହଁ। ଏଇନା ମାନେ ଏବେ ତମର ବୁ ମାନେ ଯଦି ହବ ତମେ ତର ବୁଧବାର କି ରବିବାର କିନ୍ତୁ ଯାହାହେଲେ ତ ସେଇ ଏବେ ଗଲେ ଆଉ କିନ୍ତୁ ଆଉ ଆସିବାର ଏଇନା ଆଉ ନାହିଁ ନା?
ନା ମୁଁ ସିଆଡେ ପୁଣି ଯିବି ଆରୀ।
ଓହୋ ହଁ ହଁ ବୁଝିଲି ହଁ।
ତାପ ହୁଁ।
ହଁ। ଓ ହଁ।
ଥାଉ ଏଠି ଖାଲି ନେଟୱାର୍ ପୋବ୍ଲେମ ରହୁଛି ଆଉ କିଛି ନାଇଁ ଏଠି ଖାଲି ନେଟୱାର୍ ପୋବ୍ଲେମ ରହୁଛି।
ପୋବ୍ଲେମ ହଉଛି ହଁ। ସେଇଟା ବଡ ଅସୁବିଧା କରଉଚି ଏଇଆ କଥା। କଥା ଆଉ ଆଉ ତମ ଦେହ ଭଲ ଅଛି?
ହୁଁ ହଁ ଦେହପା ଭଲ ଅଛି। ଏମିତି ଆଉ
ହଁ ହଉ ହଉ। ବାଏ ରଖୁଚି ଏ ଟିକେ ପରେ କଥା ହବା ଆଉ ହଉ।
ଆଜ୍ଞା ଆଜ୍ଞା ହୋଉ।